ହ
ହାଲୋ।
ହଁ।
ହଁ। ଏଇଠି ବସିଛି ଆଉ।
ଓହୋ ଆଉ ତମ ଆଡେ କେମିତି କଣ ଯୋଉ
ହୁଁ କୁହ।
ମୁଁ କହିଲି ତମ ଆଡେ କଣ ପିଲା ସ୍କୁଲ ଗଲେଣି? ନା ପିଲା ସ୍କୁଲ ଗଲେଣି?
ହଁ ସ୍କୁଲୁ ପିଲା ସମସ୍ତେ ଗଲେଣିି। ଛ ଟ ରୁ ବଡ ମାନେ ହଁ। ଛୋଟ ରୁ ବଡ ପିଲା ଗଲେଣି ଆଉ ହଉଚି। ଏ ପା ପାଠପଡ଼ା ହେଲାଣି। ପନିପରିବା ବି ହଉଛି ଚାଷ ବାସ ବି ବହୁତ ହେଲାଣି। ଆଉ ବିଲ ବୁଲି ହଉଛି ଧାନ ବୁଣା ବୁଣି ହେଲାଣି। ଚାଲିଲାଣି ଆଉ ତମ ଆଡେ? ହାଲୋ।
ଆମର ରଜ ପରେ ପରେ ଚାଷ କରାଯାଏ। ଯେ ଆମର ବିଭିନ୍ନ ପ୍ରକ ର ଯୋଉ ଧାନ କରନ୍ତି ଆମର ଏ ଏ ଏ ଯୋଉ ଖତ ନେଇକି ସବୁ ବାରି ଯୋଉ କ ବିଲ ବିଲରେ ନେଇକି ପକା ହଉଛି। ଆଉ ଯାହା ଫଳରେ ମାଟି ଟା ଟିକେ ଉର୍ବର ହବ ଆଉ ଭଲ ଫସଲ ହବ। ଆଉ ଆମର ଯୋଉ ରହିଛି। କୀଟନାଶକ ଔଷଧ ସେ ଜିନିଷ ର ପ୍ର ରୋଗ କମ କରାଯାଉଚି। ଯାହା ଫଳରେ ଲୋକମାନେ ଯୋଉ ରହିଛି ବିଭିନ୍ନ ପ୍ରକାର ରୋଗ ହଉଛି। ଏଇ କି କୀଟନାଶକ ଔଷଧ ଯୋଗୁ ଲୋକମାନେ ବିଭିନ୍ନ ପ୍ରକାର କମ ବୟସ ରୁ ମଧ୍ୟ ଲୋକମାନେ ମୃତ୍ୟୁବରଣ କର କରୁଚନ୍ତି ସେଥିପାଇଁ ଭାବିଛି ଏଇ ବର୍ଷ ଲୋକମାନଙ୍କୁ ସଚେତନ କରିବି। କେମିତି ପ୍ରାକୃତିକ ଉପା ଆରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିବି। ଦେଖିବା ଖତ ଆଗେ ବୁଣି ଦେଇଚି। ତେଣୁକରି ବିଭିନ୍ନ ପ୍ରକାର ଯୋଉ ଚାଷ ରହିଚି। ଆ ଯଉ ପ କୁ ପୋଡି ପୁଡାକି ଯୋଉ ତାର ଯୋଉ ପାଉଁଶ ଟାକୁ ଭାବିଛି ଚାଷ କରିବି ବୋଲି। ହଉ ଦେଖିବା ଆଉ ତମ ଆଡେ କେମିତି କଣ ଚାଷ କରାଯାଏ। କଣ କଣ ଚାଷ କରାଯାଏ।
ଆମ ଆଡ଼େ ଧାନ ବୁଣା ଯାଏ ଆଉ ହଉଛି ବିଲରେ ନେଇକି ଅ ସେ ହଉଛି ରଜ ଆଗରୁ ଖତ ଖୁତି ନେଇକି ପକେଇ ପୁକା ସାରିଲେଣି। ଆଉ ରଜ ସଇଲା ରଜ ପରେ ପରେ ହଉଛି ଧାନ ବୁଣା ହବ ହଳ ଚାଷ ଚାଷ ହବ ତାପରେ ଧାନ ବୁଣା ହବ। ତାପରେ ହଉଛି ଏମିତି ସବୁ ହବ ଆଉ ଚାଷବାସ ଏଇନା ବାଇଗଣ ଲଗା ହବ ଭେଣ୍ଡି ଲଗାହବ। ଆଉ ଆଉ ହଉଛି ଜହ୍ନି ଭେଣ୍ଡି ଆଉ କଣ ହଉଚି। ବରଗୁଡି଼ ଏ ସବୁ ପନିପରିବା ସବୁ ଲଗା ହବ। ଆଉ ଏମିତି ସବୁ ଲଗା ହବ ଆଉ।
ଆଉ ଏଇ ବର୍ଷ ଯୋଉ ରଥଯାତ୍ରା ହଉଛି ଜିବ ନା ନାହିଁ ବୁଲି?
ହଁ ଯିବୁ କି ହଁ ଯିବୁ ଆଉ ରଥଯାତ୍ରା ତ ବହୁତ ଫେମ ଓଡ଼ିଶା ର ସବୁଠୁ ରଥଯାତ୍ରା ଫେମସ୍ କାରଣ ହଉଛି ଓଡ଼ିଶା ରେ ହଉଛି ରଥଯାତ୍ରା ସବୁ ଗହଳି ହେଇଥିବ ସ ସବୁଆଡୁ ଲୋକ ରଥଯାତ୍ରା ଦେଖିବା ପାଇଁ ଯାଆନ୍ତି ଆଉ ହଉଛି ତ ତମେ ଜିବ ନା ନାହିଁ?
ଆମର ରଥଯାତ୍ରା ଫେମସ୍ ଯେହେତୁ ଆମର ଓଡ଼ିଶା କହିବାକୁ ଗଲେ ପୁରୀ ହିଁ ଓଡ଼ିଶା ପାଇଁ ଗୋଟେ ସୁପ୍ରତିଷ୍ଠିତ ରାଜ୍ୟ କାରଣ ହଁ ଓଡ଼ିଶାର ନାଁ ଏତେ ଲୋକ ଜାଣିିନଥାନ୍ତି କିନ୍ତୁ ଯଦି ପୁରୀ ଜଗନ୍ନାଥ ରଥ ମନ୍ଦିର ନାଁ କୁହାଯିବ ସେ ଜାଣିବେ ଯେ ଓଡ଼ିଶା ର ଲୋକ କୋଣ ଅନୁକୋଣରେ ଏଇ ପୁରୀ ମନ୍ଦିରକୁ ଦର୍ଶନ କର ବା ପାଇଁ ଲୋକମାନେ ଆସିଥାନ୍ତି ଯାହିହଉ ଏ ବର୍ଷ ମଧ୍ୟ ରଥଯାତ୍ରା ସବୁ କାଠ କୁଟି ତିଆରି କଲେଣି ରଥ ମଧ୍ୟ ଗଢ଼ା ହେଲାଣି ଆମର ସବୁ ସପରିବାର ଏକାଠି ହେଇଛନ୍ତି ଯେ କେମିତି କଣ ଯି ଯିବେ ସେଠି ଠାକୁରଙ୍କୁ ଦର୍ଶନ କରିବେ ଆଉ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ସୁଭଦ୍ରାଙ୍କୁ ମଧ୍ୟ ଦେଖା ଦର୍ଶନ କରି ରଥ ଟାଣା ଟୁଣି କରିବାର ବ୍ୟବସ୍ଥା ମଧ୍ୟ ରହିଛି ଆଉ ଆମର ଘରେ ମ ଛୋଟିଆ ପ୍ରକାର ଗୋଟେ ରଥ କରିକି ତାର ଗୋଟେ ଭୋଗ ରାଗ କରିକି ଆୟୋଜନ କରାଯାଇଛି ଯାହା ଫଳରେ ସେମାନେ ଏ ଏକତ୍ରିତ ହେବେ ପ୍ରତ୍ୟେକ ଗାଁ ର ଯୋଉ ବାସିନ୍ଦା ରହିଛନ୍ତି ସେମାନେ ମଧ୍ୟ ଏକତ୍ରିତ ହୋଇ ରଥକୁ ଟାଣିବେ ବୋଲି କଥାବାର୍ତ୍ତା ହେଇଛନ୍ତି ଆଉ ସେ ଯାହା ହଉ ଦେଖିବା ଭଗବାନଙ୍କ ଦୟା କେମିତି କଣ ସବୁ କାମ ଚାଲିବ। ହଁ ଆଉ ତମ ଆଡ଼େ କେମିତି କଣ ସବୁ ଏଇ ଯୋଉ ଆକ୍ସିଡେଣ୍ଟ୍ ହଉଛି ଏଇ ଗାଡ଼ି ଫାଡ଼ି ଯୋଉ ଆକ୍ସିଡେଣ୍ଟ ହଉଛି ତାର କଣ ପ୍ରତିକାରକ ଜାଣିଛ କଣ କେମିତି କଲେ ହେଲମେଟ୍ ପିନ୍ଧିଲେ କି କଣ କେମିତି କଲେ କି କଣ ମଦା ଏଇ ପୋଖରୀ କତିକି ଯିବେ ଗୋଟେ ବାଇକ୍ ନେଇକି ଯିବେ କାହିଁକି ଯିବେ କଣ ପାଇଁ ଯିବେ ସେଇ ଜିନିଷ ଜାଣିଥିବ ସାଇକେଲ ଟା କଣ ପାଇଁ ନେବାନି କେମତି କଣ ପ୍ରତିକାରକ ଜାଣିଛ ତମେ ସବୁ?
ଗାଡ଼ି ଆମେ ହଉଛି ଚଲେଇବା କିନ୍ତୁ ସତର୍କରେ ଚଲେଇବା କାରଣ ହଉଛି ହେଲମେଟ ପିନ୍ଧିକି ଜୋ ଜୁଆଡେ ଯିବାକୁ ପଡ଼ିବ ବାହାର ରାଜ୍ୟକୁୁ ଯିବାକୁ ପଡିଲେ ଏଇ କ ହଉଛି ଭୁ ଭୁବନ କି ଢେଙ୍କାନଳ ଆମେ ହଉଛି ହେଲମେଟ ପିନ୍ଧିକି ଯି ବା ଆମ ସୁରକ୍ଷା ଆମ ହାତରେ ହେଲା ଆମ ସୁରକ୍ଷା ଆମ ହାତରେ କାରଣ ହଉଛି ଆମେ ହଉଛି ନିଜେ ସୁରକ୍ଷିତ ରହିଲେ ଆମେ ସମସ୍ତଙ୍କୁ ସୁରକ୍ଷିତ ରଖିପାରିବା କାରଣ ହଉଛି ହେଲମେଟ୍ ନ ପିନ୍ଧିକି ଗଲେ ହଉଛି ଆମ ଜୀବନ ପ୍ରତି ବିପଦ ଅଛି। ଆମ ଜୀବନ ପ୍ରତି ବିପଦ ଅନ୍ୟମାନ ଙ୍କ ବି ବିପଦ ଅଛି କାରଣ ହଉଛି ସେମାନେ ହଉଛି ଯାହା ହେଲେ ରାସ୍ତାରେ ଯିବା ଆସିବା କରୁଛନ୍ତି ଲୋକମାନେ ଆମେ ସତର୍କ ହୋଇ ଗାଡ଼ି ଚଲେଇବା କାରଣ ଆମେ ଚଲେ ହଉଛି ସତର୍କ ହେଇ କି ଚଲେଇଲେ ସେମିତି ଆ ଆକ୍ସିଡେଣ୍ଟ୍ ହେଇପାରିବ ନାଇଁ। ଆଉ ଯଦି ଏୟା ହଉଛି ଗାଈ ଦେଖ ଯାଉଛ ପଡିଆ ହେଇ କି ହଉଛି ଏ ନାଳ ନୁଳିଆଡେ଼ ଯାଉଛେ ଆମେ ସାଇକେଲ ନେଇକି ଯିବା ହିଁ ବହୁତ୍ ଭଲ। କାରଣ ଗାଡି ନେଇକି ଗଲେ ହୋଉଚି ବୋହୁତ ତୁ ବିପଦ ମାନେ ଗାଉଁଲି ରାସ୍ତା ନା ହୋଉଚି ଯାହାହଲେ ହୋଉଚି ଆକ୍ସିଡେଣ୍ଟ ପେସମେଣ୍ଟ ହବ ନା ସେଥିପାଇଁ ଆମେ ସାଇକେଲ ଟା ହିଁ ବ୍ୟବହାର କରିବାକୁ ବୋହୁତ ଉଚିତ କାରଣ ଗାଡି ହୋଉଚି ଗାଉଁଲି ରାସ୍ତାରେ ଯାହାହଲେ ଗାଡି ରେ ହୋଉଚି ଆକ୍ସିଡେଣ୍ଟ ଫକ୍ସିଡେଣ୍ଟ ହେଇପାରେ ସେତ୍ ଏଥିପାଇଁ ଟିକେ ସତର୍କ ହେବା ହିଁ ନିହାତି ଦରକାର।
ନିହାତି ଭାବରେ ଯାହା ଗୋଟେ ଯାହା ଗୋଟେ ଉପକାରିତା ଜିନିଷ କହିଲ କି ଯେମିତି ହେଲମେଟ ପିନ୍ଧିବା କମ ବାଟକୁ ଆମର ଗାଡି ନ ନେଇକି ସାଇକେଲ ର ବ୍ୟବସ୍ଥା କରିବା। ସେ ଯାହା ହ ଏତେ ସୁବିଧା ସବୁ କହି ଥିବା ବା ଜଣେଇଥିବା ଆଉ ଆମର ଯୋଉ ରହିଚି ଗାଇଡେନ୍ସ ରହିଚି ଯୋଉ ଲାଇନ ରହିଚ୍ ଯୋଉ ଆଇନଗତ ଜିନିଷ ସବୁ ରହିଚି ସବୁ ଜିନିଷକୁ ଆମେ ପରଖିବା ଦରକାର ଯଦି ଆମେ ବାହାରକୁ ଯାଉଚେ ଗାଡିରେ ହେଲମେଟ କାଗଜ ପତ୍ର ଏ ସବୁ ଜିନିଷ ଇନ୍ସୁରାନ୍ ଖାସ୍ କରି ବା ବାହାରକୁ ନେବା ଦରକାର କମ ଯୋଉ ଜୋରେ ଗାଡି ଚଲୋଉଚନ୍ତି ତାଙ୍କୁ ମନା ଦର କି କମରେ ଆମ ଇଏ ଅଧଘଣ୍ଟା ଦଶ ମିନିଟ ଲାଗୁ ପଛେ ସେ ଜାଗାକୁ ଆମ କନ୍ସ ରେ ଗାଡି ଚଳେଇକି ଯିବା ପିଲାଙ୍କୁ ଗାଡି ଅଧିକ ମାତ୍ରାରେ ଦବନି କାରଣ ତାଙ୍କର ବୟସ ହେଇନି ଯାହା ତାପରେ ଗାଡି ଚଢେଇବାର ଯାହାଫଳରେ ଯଦି ବା ଗାଡି ଦେଲ ହେଟା ଯଦି ଆମର ପୋଲିସ ଷ୍ଟେସନ ହୋଉ ଯେଉଁ ଆଇନଗତ ବିଭାଗ ଗୁଡ଼ିକ ରହିଚି ସେ ଯଦି ପିଲାଙ୍କୁ ଧରିଲେ କୌଣସି ପ୍ରକାର ଗୋଟେ ଆଇନ ତାଙ୍କ ଉପ ଜାରି ରହିପାରିବ ସେଥିପାଇଁ ପିଲାଙ୍କୁ ସତର୍କ କରିବା ଗାଡି ଦବାନି। ଗାଡିରୁୁ ଦୂରେଇ ରଖିବା ଗାଡି ବିଷୟରେ ସେମାନଙ୍କର ମାଇଣ୍ଡ ନଥାଏ କି କଣ କେମିତି କରାଯାଏ। କେମିତିକା ଆଇନ ରହିଚି ସେରା ସବୁ ପିଲାଙ୍କୁ ଅବଗତ କରେଇବ ପିଲାଙ୍କର ଭଲ କିମ୍ କେମିତି ଭଲ ଉପକାରିତା ଅପକାରିତା ବିଷୟରେ ବୁଝେଇବ। ସେ ଯାହା ହୋଉ ଆଉ ଅଧିକ ମାତ୍ରାରେ ଯୋଉ ଖରା ହୋଉଚି ତାର କେମିତି କଣ ସବୁ ଆଉ ତମ ଆଡେ କଣ ପ୍ ପଖଳା ପୋଖଳି କରୁଛ କଣ ଖାଇବା ସବୁ ବ୍ୟବସ୍ଥା ହେଇଛି?
ହୁଁ ଆମ ଗାଁ ରେ ଏଇ ଯୋଉ ଖରା ହଉଛି ନା ହଉଛି ଯାହା ହେଲେ ବି ପଖାଳ ଆମର ହଉଛି ଫେମସ ଆଉ ଓଡିଶା ଓଡିଶାର ଫେମସ ହଉଛି ପଖାଳ ପଖାଳ ବିନା କିଛି ନାହିଁ ତ ଦୁନିଆ। ତାପରେ ଦେଖ ପଖାଳ ପାଇଁ ହଉଛି ବଡି ଚୁରା ଆଉ ଶା ଶାଗ ଭଜା ଆଉ ଆଳୁ ଭଜା ଏଇଟା ତ ଆମର ପ୍ରସିଦ୍ଧ ନା ଆଉ ଆଉ ଆମ୍ବ ଏଇଟା ହଉଛି ପଖାଳ ଭାତରେ ଖାଇଲେ ଗୋଟେ ପ୍ରସାଦ ଏତେ ମସଲା ମସଲି ତରକାରୀ ଖାଇ ହେଲେ ଏ ଖରାକୁ ଗ୍ୟାଷ୍ଟିଙ୍ଗ ଅବଶ୍ୟ ବାହାରି ପଡିବ ହଉଛି ଆମେ ଯେତେ ସତର୍କ ଆମ ଦେହ ପାଇଁ ଯେତେ ସତର୍କ ହେକି ମସଲା ମସଲା ଟେ ଦୂରେଇ ରହିବା ଆମ ଦେହ ପାଇଁ ସବୁଠୁ ଭଲ ହବ। ଆଉ ତମ ଆଡେ?
ମୁଁ ଯୋଉ ପଖାଳଟା କହିଲ ଲୋକମାନେ କହନ୍ତି ଯେ ପଖାଳ ଯୋଉ ତୋରାଣୀ ପିଇଲେ ବଢିଆ ଲାଗେ ସେ ତୋରାଣୀ କେମିତି କଣ ପଖାଳ ବନାଯାଏ ମତେ ତ କିଛି ଜଣା ନାହିଁ ସେଇ ବିଷୟରେ କିଛି ଧାରଣା ଅଛି।
ହୁଁ ହୁଁ ପଖାଳ ପଖାଳ ବନେଇବା ପାଇଁ ଆଗେ ହଉଛି ପଖାଳ ଭାତ କରିଦବ ଭାତ ବସେଇଦବା ତାକୁ ପଖାଳି ଦବା ତାପରେ ପଖାଳ ଦେଇକି ତା ତାପରେ ହଉଛି ଉ ଜିରା ସୋରିଷ ଆଉ ଲଙ୍କା ଆଉ ଇଏ ହଉଛି ଦହି ଗୋଟେ ପାତ୍ରରେ ଦହିଟେ ନେଇଯିବ ଆଉ ସେ ଦହିକୁ ସେଇଥିରେ ହଉଛି ଫୁଟେଇ ଦବ ସେ ଜିରା ସୁସାଦ ଦେଇକି ଫୁଟେଇ ଦବ ତେଲ ଦେଇକି ଫୁଟେଇ ଦେଇକି ସେ ଭାତରେ ପକେଇ ଦବ ସେ ହେଇଯିବ ପଖାଳ ଭାତ ଆଉ ହଉଛି ଦହି ପଖାଳ ହେଇଯିବ ତାପରେ ହଉଛି ତମେ ଶାଗ ଭଜା ଆଳୁ ଭଜା ଆ ଆମ୍ବ ବଡିରୁରା ଆଉ କଲରା ଭଜା ଏସବୁ ମିଶିକି ମିଶେଇକି ସବୁ ଆଇଟମ କରିକି ଥୋଇକି ତାପରେ ପଖାଳ ଭାତ ଖାଇବ ବହୁତ ତ ଫେମ୍ ବଢିଆ ଲାଗିବ ଓଡିଶାର ତ ସବୁଠୁ ଫେମସ ହଉଛି ପଖାଳ ଭାତ।
ଏତେ କଥା ପଖାଳ ବିଷୟରେ ଜାଣିଛ ମତେ ଜଣେ କହୁଥିଲେ ଯେ ପଣସ ତରକାରୀ କରିବା ପାଇଁ ହେଲେ ମତେ ତ ଜଣା ଜଣା ନାଇଁ ପଣସ ତରକାରୀ କେମିତି କଣ କରାଯାଏ ଆଉ ସେ ବିଷୟରେ ଯଦି ତମେ କିଛି ଜାଣିଛ ତାହେଲେ କହିଲେ ମୁଁ ସେ ଜିନିଷ ଟା ବନେଇ ପାରନ୍ତି।
ଓ ହୋ। ବଳ ହଉଛି ପଣସକୁ ଆଗେ କାଟିଦବ ହାତରେ ତେଲ ଟିକେ ଲଗେଇଦବ ତା ପରେ ପଣସକୁ ହଉଚି କାଟିଦବ ତା ନାହି ଟାକୁ ପକେଇ ଦବ ତାପରେ ତା ଚୋପା ରାକୁ ଛଡେଇ ଦେଇକି ତାପରେ କାଟି କୁଟା ଦେଇକି ତାକୁ ବାହାର କରିଦବ। ତାପରେ ଟିକେ ହଳଦୀ ପାଣିରେ ତାକୁ ସିଜେଇ ଦବ। ହେଲା ତାକୁ କାଟିି କୁଟାକି ସିଝେଇ ଦେଇକି ଆଳୁ କଣ ଯଦି ପାରିବ ଆଳୁଟା ନହେଲେ ହଉଚି ଜାଇ ମୁଗ ଜାଇ ନହେଲେ ମସୁରୀ ଜାଇ ପକେଇକି କି ତାକୁ ସିଝେଇ ଦବ ତାପରେ ତାକୁ ପାତ୍ରରେ ବାହାର କରିଦେଇକି ତାପରେ ହଉଚି ମସଲା, ରସୁଣ ପିଆଜ ଆ ଆଉ ଅଦା ଏସବୁ ମସଲା ଦେଇ ହଉଚି ଉଁ କରିଦବ ତାପରେ ହଉଚି ହୁଁ ତାପରେ କରିକି ତାପରେ ମସଲା ତମେ ଯୋଉଥିରେ ବାଟି ପାରିବ। ଗ୍ରାଇଣ୍ଡର କରିପାରିବ ନହେଲେ ଏ ହଉଚି ଶିଳରେ ବାଟି ପାରିବ। ଆଉ ଆଜିକାଲି ତ ଆଉ ସେ ହଉଛି ଶିଳ ଆଉ ନାହିଁ ଆଉ ଏବେ ତ ଗ୍ରାଇଣ୍ଡର ଚାଲୁ ଛି ନା ସେଥିରେ ହଉଚି ତମେ କରିପାରିବ ତାପରେ ହଉଚି କାଟି କୁଟା କରି ସାରିକି ତାପରେ ହଉଚି ଇ ତମ କଡେଇରେ ହଉଚି ମସଲା ମସଲି ସବୁ କଷି କୁଷା ଦେଇକି ତାପରେ ହଉଚି ସେ ପଣସକୁ ପକେଇ ଦବ ପକେଇ ଦେଇକି କଷି ଦବ ତାପରେ ହଉଚି ତରକାରୀ ଆପେ ଆପେ ହେଇଯିବ ତାପରେ ଓଲ୍ହେଇ ଦେଇକି ଟେଷ୍ଟ କରିବ। ହେଲା।
ଯାହା ବି ହଉ ପଣସ ତରକାରୀ ବିଷୟରେ ମୁଁ ମତେ ଆମ ଘର ଲୋକ କହୁଥିଲେ ଯେ ପଣସ ତରକ କାରୀ ତତେ ଆସନି କେମିତି କଣ କରିବୁ କଣ ନାହିଁ ତ ଘର କାମ ବିଷୟରେ କିଛି ଜାଣା ନାହିଁ। ସେ ଯାହି ହଉ ତମେ ପଣସ ତରକାରୀ ବିଷୟରେ ଏତେ କିଛି ଜାଣିଚ, ମତେ କହିଲ ମୁଁ ନିହାତି ଭାବରେ ସେମାନଙ୍କୁ ବନେଇକି ଦେବି ସେମାନେ ମଧ୍ୟ ଖାଇବେ ଦେଖିଆ କଣ କହିବେ ମୁଁ ନିହାତି ଭାବରେ ଆପଣଙ୍କ କଥା ମଧ୍ୟ ତା ଙ୍କୁ ଜଣେଇବି ସେ ଯାଇ ହଉ ଆପଣ ପଣସ ତରକାରୀ ବିଷୟରେ ଏତେ କଥା ଜାଣିଚ ମୁଁ ଅ ବ ମାନେ ମାନେ ଅନେକ ଗୁଡ଼ିଏ କଥା ବି ଜାଣିଛି ଯେମିତି କି ଆମର ଆ ଆଳୁ ପୂଜା ହଉ ତମେ ଯୋଉ କହିଲ ଡାଲି ଡାଲମା ଇଏ ଡାଲି ଆଉ ଡାଲମା କଣ ମୁଁ ଏରା ଜାଣିପାରୁ ଡାଲି ଗୋଟେ ଡାଲମା ଗୋଟେ କି?
ହଁ ଡାଲି ହଉଛି ଖାଲି ମସୁର ଡାଲି ନହେଲେ ହଉଚି ଖାଲି ହଉଚି ଜାଇ ହୁଏ ସେଦିରା ହଉଛି ଡାଲି ଖାଲି ଡାଲି, ଆଉ ଡାଲମା ହଉଚି ସବୁ ପନିପରିବା ପକେ ଇକି ଦେଖ ବୋଇତାଳୁ ଆଉ ଆଳୁ ଆଉ ଧୋଡଙ୍ଗ ବାଇଗଣ ଆଉ ବିଟି ଗାଜର ଏସବୁ ପକେଇକି କି ସିଏ ଗୋଟେ ହଉଚି ପୋଟଳ ଏ ସବୁ ପକେଇକି ସେଟା ଗୋଟେ ଡାଲମା ହୁଏ। ଡାଲମାରୁ ହଉଚି ଛୁଙ୍କ ଦିଆଯାଏ ହଉଚି ସୋରିଷ, ଜିରା ଆଉ ନଙ୍କା, ପିଆଜ ଏଇ ସବୁ ଫୁଟଣ ଦିଆଯାଏ ତାପରେ ନାଷ୍ଟେରେ ଜିରା ଗୁଣ୍ଡ ଦେଇକି ହଉଚି ଡାଲମାରେ ପକେଇଲେ ସେ ଡାଲମାଟା ମସ୍ତ ଭଲ ଲାଗେ।
ଯାଇ ହଉ ଏତେ କଥା ଜାଣିଚ, ମୁଁ ନିହାତି ଭାବେରେ ଡାଲି ଡାଲମା ବିଷୟରେ ମତେ କିଛି ଜଣା ନଥିଲା ମୁଁ ଡା ଡାଲି କଣ ଡାଲମା କଣ ଆଜି ଜାଣି ପାଇଲି ନିହାତି ଭାବେରେ ବନେଇକି ସେମାନଙ୍କୁ ସମସ୍ତଙ୍କୁ ଖାଇବାକୁ ଚେଷ୍ଟା କରି ଦେବି ଆଉ ସେ ବିଷୟରେ ଲୋକମାନଙ୍କୁ ମଧ୍ୟ ଜଣେଇବି ଯାହା ହଉ ଆଉ ହଉ ତାହେଲେ ଠିକ୍ ଅଛି ମୁଁ ଏ କେତେବେଳେ ଆପଣଙ୍କୁ ନିହାତି ଭାବେ ଦେଖା କରିବି ଆଉ ହଉ ରହୁ
ହ ହଁ ହଁ।